ହ୍ୟାଲୋ ହ୍ୟାଲୋ। ହୁଁ ନମସ୍କାର ଜୟ ଜଗନ୍ନାଥ।
ହଁ ଜନ୍ନା ଜୟ ଜଗନ୍ନାଥ ନମସ୍କାର କଣ କରୁଛନ୍ତି?
ନାଇଁ ଜଷ୍ଟ ଅଫିସ୍ ରୁ ଆସିଥିଲୁ ତ ଖାଇବାକୁ।
ଆଚ୍ଛା ହୁଁ ହୁଁ ବର୍ଷା ହଉଛି ନା?
ହଁ ବର୍ଷା ହଉଚି।
ହୁଁ ହୁଁ।
ଆପଣ ଯାଇନାହାନ୍ତି କି ଆଜି ଅଫିସ୍? ନାଇଁ କଏ ଗରମ ହଉଛି ଆଉ ବସଛି ଆଉ।
କରି କରିନି ତା ଅଫିସ ଯିବି କଣ?
ଓହ ଯଉ ବି କରନାହାନ୍ତି।
ନାଇଁ ଆମ ଅଫିସ ଟା ସବୁବେଳେ କିଚେନ ରେ।
ହଁ। ଓହୋ। ଆଉ ଆଜି କଣ କଣ ରୋଷେଇ କରିଛନ୍ତି?
ଆଜି ହେଇଛି ଭାତ ଆଉ ହେଇଛି କୋଳଥ ଡାଲି ଜାଣିଛନ୍ତି।
ହଁ ଜାଣିଛି।
ଜାଣିଛନ୍ତି ନା ମ ବହୁତ କମ ଲୋକ ଖାଆନ୍ତି ତ। ଖାଆନ୍ତି ଏଇଟା ତ ଜିନ ଭଲ ଜିନିଷ ଟା କିନ୍ତୁ ପ୍ରାୟ ଲୋକ ଭଲ ପାଆନ୍ତିନି ଖାଇଆ ପାଇଁ ଆଉ।
ଏଇଟା ଗରମ ରେ ଶୀତ ଦେ ଥଣ୍ଡା ଦିନେ କରନ୍ତି ଟିକେ।
ହଁ ଥା ଏଇଟା ଟିକେ ଗରମ ଟା ଆମର ସପ୍ତାହକୁ ଥର ଟେ ଯାହାବି ହେଲେ ବି ହୁଏ।
ଆରେ ହଁ।
ପ୍ରତି ସପ୍ତାହରେ ଗୋଟେ ଥର ହବ।
ଓହୋ।
ହୁଁ କୋଳଥ ଡାଲି ହେଇ ଛି ଛତୁ ଭଜା ହେଇଛି ଆଉ ଆଉ ଗୋଟେ କଣ ପୋ ପୋଟଳ ଆଳୁ ଭଜା ହେଇଛି ବାଇଗଣ ଟମାଟ ମାନେ ତେଲରେ ଭଜା ହେଇଛି ଛି ଯୋଉ ଚକଟିକି ଖାଇବା ପାଇଁ
ହଁ ଏତେଟା ଆଇଟମ କରିଛନ୍ତି ଆଉ ବହୁତ ଆଇଟମ କରିଛନ୍ତି।
ଆମର ଦିନ ବେଳା ଚାରି ଟା ପାଞ୍ଚଟା ଆଇଟମ ଡେଲି ହଉଛି କିନ୍ତୁ ରାତିରେ ଗୋଟେ ଆଇଟମ ହବ କୋଉଦିନ ବି ହୁଏନି ଏମିତି ବି ହେଇଯାଏ।
ହୁଏନି ମାନେ ସକାଳେ ଖାଇବା ରହି
ନାଇଁ ନାଇଁ ସକାଳ ଖାଇବା ନୁହଁ ନାଇଁ ଏମିତି ହେଇଥିବ ପିଠା ଯଦି ହେଇଯିବ ନା ସମସ୍ତେ ପିଠା ପିଠି ଖାଇ ଦିଅନ୍ତି ସେମିତି ଆଉ ହୁଏନି ଏମତି ପ୍ରାୟେ
ବର୍ଷା ଦିନେ ଆମର ପ୍ରାୟେ ଟାଇମ ପିଠା କରିଦିଅନ୍ତି ନା
ଅ ହୋ।
ହଁ।
ଆଉ ଖାଇବା ପିଇବା ସଇଲାଣି ଆପଣଙ୍କର?
ହଁ ମୁଁ ଗୋଟେ ଟାଇମ ଖାଏ ଆଜି ପୁଅ ଶୋଇଲା ଟିକେ ଲେଟ ରେ ଖାଇଛି ସାଢେ ବାରଟା ଗୋଟ ଟା ବେଳୁ ଖାଇଲି ତାପରେ ଏମତି ଜଷ୍ଟ ଗଡୁଥିଲି ପୁଅ ବି ଉଠି ପଇଲା ତା ଭିତରେ ମୋବାଇଲ ଦେଖୁଥିଲି ତ ଆଉ ରେଷ୍ଟ ଟିକେ ନେଇ ହେଲାନି ବସିଥିଲି ଏମତି ବର୍ଷା ବି ହଉଛି ଲାଇନ ବି ଅପ ଡାଉନ ହଉଛି
ଅ ହୋ।
ହଁ।
ଆମର ଏଁଇକା ହେଇନାହିଁ ଆମେ ଦଶ ପନ୍ଦର ପରେ ଖାଇବୁ ମୁଁ କହିଲି ଦେଖିବା କିଏ ଦେଖିବା ତମକୁ ଦେଖିବା ଗପିଦେବା। କାହା ସହିତ
ହା ହ ହ ଆଚ୍ଛା ହଁ। କାମ କଣ କି ଆଜି ଆଉ ଏଇ ଫ୍ରେଣ୍ଡସ ମାନଙ୍କ ସହିତ ତ କଥା ହବା ଆଉ। ଟାଇମ ହେଲେ ଆଉ। ମ-ମ ଆଉ ଆପଣ ଖାଇନାହାନ୍ତି ଆସିକି ନା?
ମ-ମ ନା ଖାଇନାହାନ୍ତି ଏବେ ଖାଇବା ଗରମ ଚାଲିଛି ଖାଇବୁ ଆଉ।
ସଖାଳେ କଣ ଖାଇକି ଯାଇଥିଲେ ତାହେଲେ?
ସକାଳେ ଇଟଲି କରିଥିଲେ ଘରେ ଇଟଲି ଖାଇକି ନା ଯାଇଥିଲି ଏ ଯୋଉ ପୁର ପୁର ଦିଆ ଇଟଲି ଆଉ ମଟର ତରକାରୀ କାଲି ରାତିର ଥିଲା ସେତିକି ଖାଇକିନା ଯାଇଥିଲି।
ଆଚ୍ଛା ହଁ। ହଁ ସକାଳୁ ଯାଉଛନ୍ତି ହେ ବୋଧେ ରାତି ଖାଇବା ରହୁଛି ଟାଇମ ହଉନଥିବ ସକାଳୁ ବନେଇବା ପାଇଁ ନା?
ନା ନା ସକା ମୋର ଘରେ ଅଛନ୍ତି ଫ୍ୟାମିଲି ଅଛନ୍ତି ବନେଇଦିଅନ୍ତି ରାତିରେ ରୁହେନି ମାନେ ଏଇ କୋଉ ଦିନ ବେଶୀ କି ଡାଲମା ଫାଲମା ହେଇଗଲା କି ଛତୁ ତରକାରୀ ହେଇଗଲା କିଏ କେତେବେଳେ ମାଛ ଚିଙ୍ଗୁଡି ଟିକେ ବେଶୀ ହେଇଗଲା ସେଇଟା ରାତିରେ ରହିଯାଏ ସେଟା ରୁଟି ସହିତ ଖାଇଦଉ। ନହେଲେ ଆମର ବେଶୀ ଛତୁ ସକାଳେ ହିଁ ସରିଯାଏ ଏ କାଁ ଭାଁ ଗୋଟେ ଦି ଦିନ ଏମତି ରହିଯାଏ ରାତିରେ। ରାତିରେ ହେଲେ ରାତିରେ ଖାଲି ରୁଟି ଟା କରା ହୁଏ ଆଉ।
ହୁଁ। ଆମର ତୋ ରେଗୁଲାର୍ ରୁଟି ହୁଏ ରାତିରେ ଆଉ।
ହୋ ଆ, ଆପଣଙ୍କ ସେଇ ଜାଗାରେ ସବୁ କଣ କଣ ସବୁ ବୁଲିବା ଜାଗା ଅଛି ସେଠି?
ଆମର ଆମର ପ୍ରାୟ ଏ କ କପିଳାସ ଅଛି ଢେଙ୍କାନାଳ ରେ, ଆଉ ସାପୁଆ ଡ୍ୟାମ୍ ତ ଜାଣିଥିବେ, ସପ୍ତ ଶଯ୍ୟା ଅଛି।
ସପ୍ତଶଯ୍ୟା ଯିବାକୁ ଇଚ୍ଛା ସପ୍ତଶଯ୍ୟା ରେ କୁମ୍ଭୀର ଦେଖାଯାଏ କୁହନ୍ତି ଆ।
ନା ତ।
ଆଉ କୋଉଠି ଗୋଟେ କୁମ୍ଭୀର ଦେଖାଯାଏ? ଆଉ ଯୋଉ ପାଣି ବାଲା ଜାଗା ଟା ଅ ରେ ଅନୁକୂଲ ରେ ସେ ଟା ବୋଧେ ଗୋଟେ ଗ ଜାଗା ଅଛି ଗୋଟେ।
ହୁଁ, ନା ଆମର ଏଇଠି କୁମ୍ଭୀର ରଖା ହେଇଛି କପିଳାସ ଯୋଉ ପାର୍କ ଅଛି ନା।
ଓହୋ।
ଏଇ ଗୋଟେ ଛୋଟ ପାର୍କ ଅଛି, ହେଥିରେ କୁମ୍ଭୀର ଅଛନ୍ତି, ଭାଲୁ ଗୋଟେ ଗୋଟେ ଦିଟା ଅଛନ୍ତି ଆଉ ହରିଣ ଗୁଡାଏ ଅଛନ୍ତି ହଁ ଦେ ଖିବା ପାଇଁ ହଁ, ଆଉ ଗୋଟେ ଗାଈ ରଖା ହେଇଚି। ଆଉ ପକ୍ଷୀ ଗୁରେ ଅଛି ଏମତି ଆଉ ଉଁ, ଅଛି ବୋଟିଂ କରିବା ପାଇଁ ଅଛି ବି।
ଓ ହୋ।
ହୁଁ। ଛୋଟ ପାର୍କ ଟେ ଅଛି, ହୁଁ, ଆପଣ ତ ଆଉ ଫ୍ୟାମିଲି ଭିତରେ ରହୁଚନ୍ତି ଆ, ଅଫିସ୍ ଯିବାଆସିବା ଟାଇମ୍ ହଉନଥିବ କୁଆଡ଼େ ଯିବା ପାଇଁ।
ମୁଁ ଯାଏ, ବୁଲିବାକୁ ଯାଏ, ଆଜି ଯା ପୂର୍ବଥରକ ଯାଇଥିଲି। ଆମର ଏଠିକି ଆପଣ ଜାଣିଥିବେ ଯୋଉ ଭିତରକନିକା କୁମ୍ଭୀର ଦେଖାଯାଏ।
ହୁଁ, ହୁଁ।
ସେଠିକି ଯାଇଥିଲି ଆମେ ଚାନ୍ଦବାଲିରୁୁ ବୋଟ୍ ବୁକ୍ କରି ଯାଇଥିଲୁ। ପୁରା ବୋଟ୍ ପୁରା ସାଢେ ତିନି ଘଣ୍ଟା ବୋଟ୍ ଗଲା ଆମେ ଆକ୍ଚୁଲି କଣ ଚାନ୍ଦବାଲିରେ ଯୋଉ ଯିବୁ ବ୍ରାହ୍ମଣୀ ନଦୀ ଦେଇ ଯିବୁ। ପୁଣି ବୈତରଣୀ ନଦୀରେ ଏଣ୍ଟ୍ରି କରିବୁ, ତାପରେ ସେ ଭିତରକନିକାକୁ ଏଣ୍ଟ୍ରି କରିବୁ।
ସେ ଗୋଟେ ବୋଟ୍ ରେ ନା?
ହଁ ବୋଟ୍ ରେ ହିଁ ଯିବା, ବୋଟ୍ ରେ ଆପଣ ଦି ପଟେ ଯାଇପାରିବେ, ଗୋଟେ ଚାନ୍ଦବାଲି ପଟେ ଯାଇପାରିବେ, ନହେଲେ ଗୋଟେ କେନ୍ଦ୍ରା ପଡା ପଟେ ଯାଇଥିଲେ ଆମର ଚାନ୍ଦବାଲି ପଟେ ପାଖ ବୋଲି ଆମେ ଚାନ୍ଦବାଲି ପଟେ ଯାଇଥିଲୁ। ହଁ। ଚାନ୍ଦବାଲି ଗଲେ ସେଠୁ ଆମର ପଡେ ତିନି ଘଣ୍ଟା ରୁ ସାଢେ ତିନି ଘଣ୍ଟା ପଡେ। ଆମେ ସବୁ ସାଙ୍ଗ ମାନେ ମିଶିକିନା ବୋଟ୍ ବୁକ୍ କରିଥିଲୁ।
ହୁଁ, ଆପଣଙ୍କ ଝିଅ କଣ କହୁଚୁ ବୋଧେ ନା?
ଏ ସବୁ ମୋବାଇଲ୍ ଦେ ମୋବାଇଲ ଦେ ବସି ଅଛି ହୁଁ,।
ଆଚ୍ଛା ଏଇ ଛୋଟ ପିଲା ଯୁଆଡେ ଗଲେ ଆସିଲେ ଆସିଲା ମାତ୍ର କେ ଆ କ ମୋବାଇଲ୍ ଟାକୁୁ ଧରି ପକଉଚନି। ସବୁ ପିଲା ସେଇଆ। ଆଜି ସ୍କୁଲ୍ ଯାଇନାହାନ୍ତି କି ଝିଅ?
ଝିଅ ଏ ନର୍ସରୀ ରେ ପଢୁଛି, ସେ ଶନିବାର ତାର ସ୍କୁଲୁ ରଉନି। ହଁ କାଲି ସୋମବା ଶୁବାର ରହୁଛି ସନିବାର ତାଙ୍କର ଚୁଟି ରୁହେ।
ହୁଁ।
ଶନିବାର ମଝିରେ ମଝିରେ ରୁହେ ଖାଲି ଆକ୍ଟିଭିଟି କରିବା ପାଇଁ ଡାକନ୍ତି, କୋଉଦିନ ଡାନ୍ସ କରିବା ପାଇଁ କି କଣ କରିବା ପାଇଁ। ସ୍କୁଲ୍ ରେ ତାଙ୍କର ଇଏ ଥାଏ ସେମତି ସପ୍ତାହ ମାସକୁ ଥ ରେ କି ଗୋଟେ ଦିଟା ଶନିବାର ଏମିତି ଡାକନ୍ତି, ଘଣ୍ଟେ ଦି ଘଣ୍ଟା ଡାକନ୍ତି ତାପରେ ଛାଡିଦିଅନ୍ତି। ନହେଲେ ଚାରି ଘଣ୍ଟା ସ୍କୁଲ ଯାଏ ଆଉ।
ଆଚ୍ଛା।
ହୁଁ।
ତାଙ୍କ ମାଆଙ୍କ ଫୋନ୍ ଟା ମୁଁ ରଖିଚି ତ ସେ ନେଇ ଆର ଫୋନ୍ ଟା ଦିଅ।
ଆଚ୍ଛା। ହୁଁ। ହୁଁ ଆଛା। ଟ ପିଲା ସେଇଆ, ଆମର ବି ସେମିତି ପୁଅ କହିବ କି ମୋ ବାବା ମୋ ବାବା ମୋବାଇଲ ମୋବିଲ, ମୋବାଇଲ ଟା କହିପାରୁନି ମୋ ବାବା ମୋବିଲ।
କ
ହୁଁ
ହୁଁ।
ହୁଁ। ଆଉ।
ହଁ ମୋ ହଁ ନାଇଁ ମୁଁ ବାହାରୁକୁ ଆଉ କୁଆଡେ ଯାଇନି, ଆମ ଏଇ କପିଳାସ କୁ ବହୁତ ଥର ଯାଇଛି ସେଇ ବାଲେଶ୍ଵର ଡିସ ଥରଟେ ଯାଇଥିଲି।
ଭିତର କନିକା ଥରେ ବୁଲି ଯାଆନ୍ତୁ ବଢିଆ ଲାଗିବ। ସେଠି ଆପଣ ହରିଣ ଫରିଣ ସବୁ ପାଇବେ ମାନେ ପାଖରେ ବୁଲୁଥିବେ ଦେଖିବେ। ତାପରେ କୁମ୍ଭୀରରେ ତ ବୋଟ ରେ ଯାଉଥିବେ, କୁମ୍ଭୀର ମାନେ ନଈ ଦି ପଟେ ଶୋଇଥିବେ। ବଡ଼ ବଡ଼ କୁମ୍ଭୀର ସବୁ ଦେଖିବେ ତ ବୋଟ ଯୋରେ ଚାଲ ଥିବ ଡର ଲାଗିବନି ସେ ଆକ୍ଚୁଆଲି ବୋଟ୍ ପାଖକୁ ତ ଆସନ୍ତି ନାଇଁ, ଆକ୍ଚୁଆଲି ତାର ଟାଇମ୍ ଥାଏ ଯେତେବେଳେ ପାଣି ବଢିକିନା ଥିବ, ସେତେବେଳେ କୁମ୍ଭିର ଉରା ପାଣି କି ପଳାନ୍ତି। ପାଣି କମିକିଣା ଥିବ ସବୁ ସାଇଡ ରେ ଆସି ଶୋଇଥିବେ କୁମ୍ଭୀର ମାନେ, ସେଉରା ସବୁ ଦେଖି ଦେଖି ଯିବ। ମୁଁ ତ ଗୋଟେ ଥର ଯାଇଥିଲି ଜମା ସାତଟା କୁମ୍ଭୀର ଦେଖିଲି, ଆଉ ଗୋଟେ ଥର ଯାଇଥିଲି ସେତେବେଳେ ପାଣି ବଢି ଯାଇଥିଲା ଆଉ ଦେଖି ହେଲାନି, ଆଉ ଗୋଟେ ଥର ଯାଇଥିଲ ପାଣି ପୁରା ବଢ ମାନେ କମି ଥିଲା। ସେଥର ମୁଁ ପୁରା ତିରିଶଟାରୁ ପଇଁତିରିଶ ଟା କୁମ୍ଭିର ଦେଖିକିଣା ଆସିଥିଲି। କୁହନ୍ତି କୁମ୍ଭିର ବହୁତ ଅଛନ୍ତି। ଲୋ କ କୁହନ୍ତି ଯେ ଠିକ ଟାଇମ ରେ ଗଲେ ଶହେରୁୁ ଦୁଇଶହ କୁମ୍ଭୀର ଦେଖିପାରିବେ।
ଏ ବାପରେ ଏତେ ଗୁଡା ଅଛନ୍ତି।
ହୁଁ ଭିତରେ ଟାଇମ ରୁଏ ପାଣି ଯେତେବେଳେ ବହୁତ କମ୍ ଥିବ ସେତେବେଳେ କୁମ୍ଭୀର ଦେଖିବେ।
ସବୁ ଶୋଇଥିବେ ସାଇଡ ରେ ବାଲି ଉପରେ ଆଉ।
ସବୁ ଏଇ ଆକ୍ଚୁଆଲି ଉଠିକିନା ଶୁଅନ୍ତି, ପାଣି ବେଶି ହେଲେ ଆକ୍ଚୁଆଲି ମେ ଏ ଯୋଉ ଆମର ଯୋଉ ଯା ଗା ଲଞ୍ଚରେ ଯାଉ ସେଟା ଘଡ ଘଡ ସାଉଣ୍ଡ ହେଇଯାଏ ନା। ସେ ତା ପାଖକୁ ଆସନ୍ତିନି ଏତେ ହୁଁ। ସେ ଯୋଉ ଯୋଉ ଜାଗେ ଶୋଇଥିବେ ଦେଖିବେ ଆଉ ଯାହାର ମାନେ ଠିକ୍ ଟାଇମ ରେ ଗଲେ ଆକ୍ଚୁଆଲି କଣ ଆମେ ଲେଟ ରେ ଉଠ ତମେ ପହଞ୍ଚୁ ପହଞ୍ଚୁ ଏଠୁ ଧରୁ ଧରୁ ମିନିମମ ଆଠଟା ନ ଟା ରୁ ଧରୁ ସକାଳୁ ସକାଳୁ ଯୋଉମାନେ ରହିକି ନା ସେଠ ଏ ବୁଲନ୍ତି ସେଇମାନେ ଭଲ ଦେଖିପାରନ୍ତି ସକାଳ ଛଅଟାରୁ ପାଣି ଟା ଛାଡ଼ିଥାଏ। ପୁରା ଛାଡିଯାଏ ସେଇ ଟାଇମ୍ ରାତିରେ ଛାଡିଥାଏ ସବୁ କୁମ୍ଭୀରେ ଶୋଇଥିବେ ସେଇଭଳି ବହୁ
ଆପଣ ଏକୁଟଆ ଯାଇଥିଲେ କି ଫ୍ୟାମିଲି ଯାଇଥିଲେ କି ଅଫିସ୍ ତରଫରୁ ଯାଇଥିଲେ ସାଙ୍ଗ ପିଲା?
ଫ୍ୟା ମିଲି ଆମେ ତିନି ଚାରି ଜଣ ଫ୍ୟାମିଲି ମିଶିକିନା ଯାଇଥିଲୁ ତାନଗି ଡଙ୍ଗା ଗୋଟେ ସେ ଛଅ ହଜାର ନେଇଯିବ ଯିବା ଆସିବାକୁ ମିଶିକିନା ଗ ସେଇ ସୁବିଧା ହବ ସେଠି ଏକାଥରେ ଗୋଟେ ବୋଟରେ ଅଠର ଅ ଉଣେଇଶ ଜଣ ଯାଇପାରିବେ ଅଠର ଜଣ ଯାଇପାରିବେ ଗୋଟେ ପୋଟରେ। ଏଟା କିି ମିଶିକିନା ଗଲେ ଗୋଟେ ବହୁତ ହୁଁ।
ହୁଁ ଯେତିକିି ଗଲେ ବି ସେତିକି ହିଁ ନବ ନା?
ହୁଁ ଟିକେ ଅଫ ସିଜିନ ରେ କମ୍ ରହେ ରେଟ ମାନେ ଆପଣ ଯଦି ଅଫସିଜିନ ରେ ଯାଉ ଚନ୍ତି ଯଦି ଆମର ଅମ୍ ଦଶହରା ପରେ ପରେ ସରି ଯାଉଚନ୍ତି ସେତେବେଳେ ଟିକେ ଚାରି ହଜାର ସାଢ଼େ ଚାରି ହଜାର ଯାଏ। ଯଦି ଆପଣ ଡିସେମ୍ବର ଜାନୁଆରୀରେ ଯିବେ ସେଇ ଟାଇମ୍ ରେ ତାଙ୍କର ଅ ଅଧିକା ରେଟ୍
ସେତେବେଳେ ତ ବହୁ ହଁ ହଁ ହଁ ସେ ସେଇ ଠି ବୋଲି ନୁହଁ ସବୁ ଜାଗାରେ ହୁଁ ହୁଁ। ସବୁଥିର ଟାଇମ୍ ଟେବୁଲ ରହୁଚି ନା।
ହୁଁ।
ସେତେବେଳେ ସବୁ ବୁଲିବା ପାଇଁ ଯାଆନ୍ତି ଡିସେମ୍ବର ଜାନୁଆରୀରେ ପ୍ରାୟ
ଓ ହଁ।
ହୁଁ ପୁଣି ବର୍ଷା ପକେଇଲା ଆମ ଆଡେ ଛାଡି ଯାଉଚି ଟିକେ ଟିକେ।
ଆମର ବି ସେୟା ଚାଲିଛି ଆଜି ବର୍ଷା ହଉଚି ଛାଡୁଚି ବର୍ଷା ହଉଚି ଛାଡୁଚି।
ହଉ ଆପଣ ଯାଆନ୍ତୁ ଖାଇବେ। ହଁ ବର୍ଷା ତ ନ ଆହୁରି ହବ କୁଆଡେ ଦୁଇ ତିନି ଦିନ ହବ କହୁଚନ୍ତି ତ ନିୟୁଜ ବି ଦେଖୁ ଥିଲି ଆଜି ଦୁଇ ତିନି ଦିନ ଅଛି ଆହୁରି।
ହଉ ଠିକ୍ ଅଛି ରହିଲି।
ଯାନ୍ତୁ ଖାଇବେ।